ହଁ, ଭାଇ, ନମସ୍କାର।
ହଁ ଭାଇ, ନମସ୍କାର, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ।
ଭାଇ କଣ କରୁଛନ୍ତି?
ଏଇ ଭାଇ, ଆସିଲି ଟିକେ ମେଡିକାଲରୁ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଭାଇ।
ହଁ ଭାଇ, ଟିକେ ଶୁଭିଲାଣି ତ, ସେଥିପାଇଁ ଟିକେ ବାହାରକୁ ଆସିଲି।
ଓହୋ, କୋଉଠି? ବଧେ ଘରେ ଅଛ ନା?
ହଁ ଭାଇ, ଘରେଆ ଅଛେ, ଆଉ ଆପଣ ଆଜି
ଏଇ ଖାଇଥିଲି ଭାତ, ମାଛ ତରକାରୀ, ସାଲାଡ ଆଉ ଛତୁ।
ଏ ବଢିଆ ବର୍ଷା ପାଗ ପୁରା ଜମିଗଲା ଆଉ ଖାଇବା ଏଟା ଆଉ ଆଉ କଣ ପଢା ପଢାପଢ଼ି ପଢ଼ାପଢ଼ି କଣ ଚାଲିଛି କି ଭାଇ ଆପଣଙ୍କର ଏବେ?
ସରିଛି, ନାଇଁ ପଢାପଢି ମୋର ସବୁ ସରିଗଲାଣି।
କଣ ଚାକିରି ବାକିରି କଣ କରୁଛନ୍ତି କି ନା ଜବ?
ନାଇଁ ଚାକିରି କରିବ ବୋଲି ଗୋଟେ ଗୋଟେ ଜାଗାରେ ଇଣ୍ଟଭ୍ୟୁ ଦେଇକି ଆଇଥିଲି। ନାହିଁ ନାହିଁ ଜବ୍ କରିନି ଗୋଟେ ଜାଗାରେ ଇ ଇଣ୍ଟରଭ୍ୟୁ ଦେଇକି ଆଇଥିଲି ସେଟା ହେଲାନି।
କେଉଁ ଜାଗାକୁ ଯାଇଥିଲ ଭାଇ?
ଯାଇଥିଲି ଟିକେ ଆମ ଏଠିକି ସମ୍ବଲପୁର।
ଆଉ ତାହେଲେ ବହୁତ ବଢିଆ‌। କଣ ହେଲାନି?
ନାଇଁ, ନାଇଁ ସେ ମେଡିସିନ୍ ଏମ ଆର୍ ଜବ ଟା ନା। ଆ ସେଟା ମାନେ ଭଲ ସେ କ୍ୱାଲିଫିକେସନ ଯଦି ନହବ ହବନି। ଟିକେ ଯଦି ମିସ୍ ହେଇଯିବ ଆଉ ହବନି।
ତାହେଲେ ଭାଇ ଆମର ବି ଭାଇ ପଢ଼ାପଢ଼ି ଚାଲିଛି ଏବେ।
କଣ ପଢ଼ୁଛ?
ଭାଇ ବିଟେକ୍ ଭାଇ କରୁଛୁ। ଥାର୍ଡ଼ ଇୟର ହୋଇଗଲାଣି। ଏବେ ତ ଆମେ ବର୍ତ୍ତମାନ ଭାଇ ଇଣ୍ଟର୍ନସିପ୍ ପାଇଁ ଆସିଛୁ ଇଣ୍ଟର୍ନସିପ କୋର୍ସ ରେ ଆସିଛୁ ଭୂବନେଶ୍ଵର।
ଆଛା ଆଚ୍ଛା।
ସେଠିକାର ସେ ଆଉ କୋଡିଏ ଦିନ ପରେ ଭାଇ କୋର୍ସ୍ ସରିଯିବ ଗାଁକୁ ଫେରିବୁ ଆଉ।
ଆଛା, ଆଚ୍ଛା। ଭଲ ସବୁ ଏକ୍ଜାମ ଫେଜାମ୍ ଯାଉଛି ନା?
ହଁ, ଭାଇ ଚାଲିଛି, ଚାଲିଛି।
ଆଚ୍ଛା ଆଚ୍ଛା।
ହଁ, ଭାଇ ଆଉ ଭାଇ ଆପଣ କଣ ପଢ଼ାପଢ଼ି କଣ କରିଛନ୍ତି କରିଥିବେ ନା? ତାପରେ ଜବ୍ ଫିଲ୍ଡିକି ଆସିଥିବେ। କଣ କରୁଥିଲେ ପଢ଼ାପଢ଼ି?
ମୋର ଏଇ ପ୍ଲସ୍ ଥ୍ରୀ ସରିଲା ବୁଝିଲେ କି।
ହଁ, ହଁ।
ମୋର ଏବେ ପ୍ଲସ୍ ଥ୍ରୀ ସରିଲା ଆଉ ସାଙ୍ଗେ ସାଙ୍ଗେ ଗୋଟେ ଜବ ଟି ବି ଥିଲା ଆ ମା ସେଟା ଦେଇଦେଲେ ବୁଝିଲି କି ମୋ ମାଉସୀ ପୁଅ ଜଣେ ସେ କହୁଥିଲା ସେ ମେଡିସିନ୍ ଲାଇନ ରେ ର ଦବ ବୋଲି ସେ କଥାବାର୍ତ୍ତା ହେଇଥିଲା, ଆଉ ଇଣ୍ଟରଭି୍ୟୁ ବି କହିଥିଲେ। ଆଉ ଆମର ମାର୍କ ସିଟ୍ ବି ମିଳିଗଲା ମୁଁ ସେତେବେଳେ ଇଣ୍ଟରଭ୍ୟୁ ଦେଇକି ଆଇଲି। ବୁଝିଲେ କି?
ହଁ ଭାଇ।
ହୁଁ ଆଉ ଆମର ଯୋଉ ଯେତି ଆମେ ସବୁ ସମ୍ବଲପୁରରେ ଯୋଉ ଚାକିରି ପାଇଥିଲି ଏ ଯୋଉ ଏ ଏଇଟା ଦେଇଥିଲି କଣ କହିଲେ? ଇଣ୍ଟରଭ୍ୟୁ ଟା ସେଟା ପ୍ୟାକେଜିଂ ରହୁଥିଲା ସେ ଜବ୍ ର ତିରିଶରୁ ପଇଁରିଶ ହଜାର ବୁଝିଲେ,
ହଁ ଭାଇ।
ହୁଁ ସେ ତିରିଶ ରୁ ପଇଁତିରିଶ ହଜାର ଯଦି ଦବ ସେ କହିଲା ନା ଖାଇବାକୁ ଦବ ନା ରୁମ ଭଡା ଦବ ନା ଗାଡି ତେଲ ଖର୍ଚ୍ଚ ଦବ, ନିଜ ହାତରୁ ମୁଁ କହିଲି ଥାଉ ମୋର ଦରକାର ନାହିଁ। ତଥାପି ଇଣ୍ଟରଭୁ ଟା ଦେଇକି ଆଇଲି କାଳେ ଯଦି ବାଜି ବୁଝି ଯିବ ଦେଖିଆ କିଛି ନଥାଉ ହେଲେ ଯାହା ହେଲେ ବି ଏ ଚଳେଇକୁ ପଡିବ ନା ନାଇଁ,
ହଁ ଭାଇ ବଢିଆ, ବଢିଆ ଭାଇ ଠିକ୍ କରିଛନ୍ତି ଆପଣ। ଡିସିସନ୍ ଠିକ୍ ନେଇଛନ୍ତି।
ହୁଁ ଇଣ୍ଟରଭ୍ୟୁ ଟା ଦେଇ ଯାଇଥିଲି ସେଟା କଣ ହେଲା କହିଲେ ମେଡ଼ିସିନ୍ ତାର ସବୁ ଦେଇଥିଲା ଗୋଟେ ଲିଷ୍ଟ୍ ଟେ ବୁଝିଲେ କି, ରେ ଥିଲା ସାତଶରେ ନା ଆଠଶ ଟା ମେଡିସିନ ଥିଲା ତାରୁ ସେ କହିଥିଲା ସେଭେଣ୍ଟି ପର୍ସେଣ୍ଟ କହିବାକୁ ଆ ମୁଁ ତାଥୁରୁ କହିଲି ଟୋଣ୍ଟି ଠିଆବୁରୁ ଥାର୍ଟି ପରସେଣ୍ଟ ଭଳିଆ କହିଲି। ଆଉ ଏ ମେଡିସିନ ର ସବୁ ମାନେ ଅଧି ଅଧିକା ଅଧିକା ତାର ସବୁ ଇଂଲିଶ ରେ ନଲେଜ ଦରକାର ନା ତା ପାଇଁ।
ହଁ ହଁ‌।
ପୁରା ଫେସ ଟୁ ଫେସ ଇଂଲିଶ ଇଂଲିଶ ଟୋ ଇଂଲିଶ ପୁରା ଇଣ୍ଟରଭ୍ୟୁ ନେଲେ।
ତାହେଲେ ଭାଇ ଆପଣ ମାନେ ଜ ଜ ଜବ୍ ଇଣ୍ଟରଭ୍ୟୁ ପାଇଁ ଉତ୍ତୀର୍ଣ୍ଣ କରିନାହାନ୍ତି ସତ ହେଲେ ପ୍ରୋସେସିଂର ଅଛି ଆଉ। ଫଳା ଫଳ କଣ ଆସିଲେ ଜଣା ପଡିବ ଆଉ ଫଳାଫଳ କଣ ଆସିଲେ ଜଣା ପଡିବ ଆଉ।
ହୁଁ ହୁଁ। ହଁ ଆମର ତାପରେ ମୁଁ କହିଲି ମୋ ମାଉସୀ କୁ ତୁ କୁଆଡେ ଆସ ମାଉସୀ କୁ କହିଲି ତୁ ଗୁଟେ କାମ କର ଏଠି ସେଠି ଆଉ ଦେଖ ନା ଦେଖିବା ମୁଁ ଇଣ୍ଟରଭ୍ୟୁ ଟା ଦେଇକି ଆଇଛି ହେଲେ ହବ ନହେଲେ ନାଇଁ। ବୁଝିଲେ ଆଉ ମୁଁ ତାକୁ କହିଲି ଏଇ ଯାଜପୁର କି ଆମ ଭୁବନେଶ୍ୱର ଲାଇନ ରେ ଦେଖ ସେ କହିଲା ହଁ ମୁଁ ଦେଖୁଛି ଗୋଟା ଯାଯପୁର ଆମ ଚଣ୍ଡିଖୋଲ ଲାଇନ ରୁ ବୁଝିଲେ କି। ହାଲୋ। ଆଜ୍ଞା ଆଜ୍ଞା। ହୁଁ। ମୁଁ ତୁ ସେ ମୁଁ ସେଇ କଥା କହିଲା ହଉ ମୁଁ ଦେଖୁଛି ଗୋଟେ ଜାଗାଟେ ସେଠି ଇଣ୍ଟରଭ୍ୟୁ ତ ମୁଁ ନେବି ତୁ ଗୋଟେ କାମ କର ସେମିତି ରହିଯିବୁ ଆଉ। ଆଉ ଦରମା ଦବ ବାଇଶି ହଜାର ଭଳିଆ ଆଉ ତେଲ ଦବ ଖର୍ଚ୍ଚ ଆଉ। ଖାଇବା ଖର୍ଚ୍ଚ ଟା ହାତୁରୁ।
ଭାଇ ତମର ତ ଯାହାେଲେ ଟିକେ ଲାଇଫ୍ ସେଟେଲ ହେଇଗଲା ଭାଇ ଆମର ତ ଭାଇ ଲାଇଫ ତ ଜାଣିଛନ୍ତି ଭାଇ ବି ବିଟେକ୍ ତ ଭାଇ ଏବେ ବିଟେକରେ ଭାଇ ଏବେ ଇଞ୍ଜିନିୟରିଙ୍ଗୀ ଭାଇ ଏମିତି ଗୋଟେ ପ୍ଲାଟଫର୍ମ ସେଠାରେ ଭାଇ କମ୍ପିଟିସନ୍ ମାର୍କେଟ୍ ଭାଇ ବୋହୁତ ହାଇ ଭାଇ।
ହୁଁ କମ୍ପିଟିସନ ତାଦେହରେ ବୋହୁତ ରହୁଚି।
ଭାଇ ମାନେ ଜବ ହିଁ ମିଳୁନାହିଁ ମାନେ ଇଣ୍ଡିଆରେ ପ୍ରାୟ ଦୁଇରୁ ତିନି ଲକ୍ଷ ପିଲା ମାନେ ବିଟେକ୍ ବର୍ଷକୁ ବର୍ଷ ହେଇକି ଘରେ ଖାଲି ବସୁଥିବ ଭାଇ ତମେ ତନିଜେ ଜାଣିଥିବ ଭାଇ।
ହୁଁ ହୁଁ।
ଆମର ବି ଫାର୍ଷ୍ଟ ଇୟର୍ ସରି ସେକେଣ୍ଡ ଇୟର୍ ସରି ଥାଡ୍ଇୟରରେ ଭାଇ ବି ପହଞ୍ଚିଲୁଣି ଏପଯନ୍ତ ଆମର ଭାଇ ପ୍ରପର ନଲେଜ୍ ନାହିଁ ଭାଇ।
ହ
ଆଉ ସେଥିପାଇଁ ଏବେ ଭାଇ ଇଣ୍ଟର୍ନସିପ୍ କୋର୍ସ ଭାଇ ସି ଟିପିସିକୁ ଆସିଛୁ ଭାଇ। ସିଟିସି ସିଟିଡିସି ଆପଣ ଜାଣିଛନ୍ତି କି ଏଇଟା ହେଲା ସେଆସାଇନ ସିଟିଡିସି ମାନେ ଏଇଟା ହେଲା ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ଆ ଇଣ୍ର୍ନସିପ କୋର୍ସରେ ଏଠ
ହୁଁ ହୁଁ। ହ
ଆଉ ଏସଟି କୋଟା ଥାଏ ମାନେ ଏସ୍ ଏସ୍ ଟି ଏସ୍ ଟି କୋଟାକୁ ଫ୍ରିରେ କୋର୍ସ କରନ୍ତି। ଆଉ ଓ ବି ସି ଜେନେରାଲ୍ କୁ ଏଠାରେ ଫିସ୍ ବାନ୍ଧିବାକୁ ପଡ଼େ। ତ ଆମେ ଯେହେତୁ ଓବିସି କ୍ୟାଟାଗୋରିରେ ଯାଉଛୁ ଆମେ ପାଞ୍ଚ ହଜାର ଫିସ୍ ପେ କରୁଛୁ। ପେମେଣ୍ଟ କରିଚୁ ତ ଏମିତି ହୋଇ ଦ ଦ ଦିନ ହେଇଗଲେଣି ଆଉ କୋଡିଏ ଦିନ ବିତିଗଲେ କୋର୍ସ ସରିଯିବ। ଯେହେତୁ କୋର୍ସ ସହିତ ଗୋଟେ ସାଟ ସାର୍ଟିଫିକେଟ୍ ବି ମିଳିଯିବ ସେହି ସାର୍ଟିଫିକେଟଟା ଆମକୁ ଜବ୍ ମାନେ। ଜବ୍ କ୍ଷେତ୍ରରେ ହେଲ୍ପ ଟିକେ ହବ ଆଉ ଭାଇ ଆଉ।
ଆଚ୍ଛା ଆଚ୍ଛା ଆଉ କୋଉଠି ପ୍ରଭେଟରେ ପଢୁଛ ନା ଗର୍ମେଣ୍ଟ ରେ ପଢୁଛ।
ଭାଇ ଗମେଣ୍ଟ ପାରାଳା ମହାରାଜା। ଆପଣ ଆପଣ ଯେମିତି। ହାଲୋ ଆପଣ ଯେମିତି କହିଲେ ଭାଇ ମୋର ପ୍ଲସ୍ ଥ୍ରୀ ପରେ ମୁଁ। ଅଁ ଉଁ ମେଡ଼ିସିନ ମାନେ ମେଡ଼ିସିନ ସପ ରେ ଏ ଇଣ୍ଟରଭିୟ୍ୟୁ ଭି ଦବାକୁ ଯାଇଥିଲି ସେଠାରେ ମୁଁ ସେଭେଣ୍ଟି ପରସେଣ୍ଟ ରୁ ଥାର୍ଟି ପରସେଣ୍ଟ। ମାନେ ଥାର୍ଟି ପରସେଣ୍ଟ ଆନ୍ସର କହିଲି ହଁ। ଆଉ ଆଉ ଚେଷ୍ଟା କରଲି ହେଇ ପାରିଲାନି ସେଇଟା ମୋର ବି ଭୁଲ୍ ନାହିଁ। ମୁଁ ଯେତିକି ଯାହା ଏଫଟ୍ ଶହେ ପରସେଣ୍ଟ ଏଫର୍ଟ ଲଗେଇଛି ସେଇଟା ଜର୍ଜ ଉପରେ ରହିଲା ଜଜ ଡିସିସ୍ ସନ‌ କରି ଦେଲେ ଦେଲେ ଭଲ କଥା ନହେଲେ ଆଉ କୋଉ ଫିଲ୍ଡ ଟ୍ରାଏ କରିଆ ଆଉ ଆପଣ କହିଲା ଭଳିଆ। ଠିକ୍ କଥା ତ ଏବେ ତ ଆଜିକାଲି ତ ଇଣ୍ଡିଆରେ ଏମିତି ବେରୋଜଗାର ତ ବଢ଼ି ଚାଲିଛି। ଆଉ କଣ କରିବା ଭାଇ। ଆଉ ଭାଇ ବର୍ଷା ଆପଣଙ୍କ‌ ସେପଟେ ହେଉଛି ନା ନାହିଁ।
ବର୍ଷା ଭାଇ କୁହନା କୁହନା ଏଇନା ତ ତିନି ଦିନ ହେଲାଣି ଲାଗୁ ଲଘୁଚାପ ତ ଲାଗିକି ରହିଛି।
ଆଉ ଭାଇ ପୁରା ମୁଣ୍ଡ ପୁରା ଖରାପ କରିଦେଲାଣିି ଯେ ବର୍ଷା ଗୁଡା।
ହଁ ସକାଳୁ ସକାଳୁ ସେ ପୁରା ରାତି ଚାରି। ଟା ରୁ ବର୍ଷା ପକଉଛି ଯେ ଦିନ ଏଗାରଟା ବାରଟା ପର୍ଯ୍ୟନ୍ତ ତାପରେ ଯାଇ। ବର୍ଷା ଟିକେ ଟିକେ। ଟିକେ ଟିକେ ହାଲକା ହାଲକା ପକଉଚି ମଝିରେ ମଝିରେ ଛାଡି ଯାଉଛି ପୁଣି ହାଲକା ହାଲକା ପକଉଛି ଏବେ ବି ପକଉଛି ବର୍ଷା।
ହଁ ଏଇଟ କଁ କରିବା ଭାଇ।
ଏ ବର୍ଷା ଦିନ ଏଇନା।
ଏପଟେ ଖ ଖରା ହେଲେ ଆମେ କହିବା ବର୍ଷା ହଉନି ସେପଟେ ବର୍ଷା ହେଲେ ଆମେ କହିବା ଖରା ହଉନି। ଏମିତି ମାନେ ଅଧିକ ଏକ୍ସେସ୍ ବର୍ଷା ହେଲେ ବର୍ଷାକୁ ଗାଳି କରିଦେବା ଏକ୍ସେସ୍ ଖରା ହେଲେ ଖରାକୁ ଗାଳି କରିଦେବା ଯୋଉଗୁଡା ତ ଭଲ ସେଇଟା ତ ହଁ।
ଶୀତ ହେଲେ ହେ ବହୁତ ଶୀତ ହଉଛି।
କିଛି ହେଲେ ମାନେ ମଣିଷ ସବୁ କିଛି ତା ନିଜ ଇଚ୍ଛାରେ ହିଁ କରିଥାଏ। ଆଉ ତାକୁ ଯଦି ଟିକେ କ୍ଷତି ହୁଏ ସେ ସହିପାରେ ନାହି ସେ କ୍ଷତି ଗୁଡା। ହେଲେ କଣ କରିବ ସେଟା ତ ପ ସେଟା ତ ପ ହଁ ସାର୍ଟିଫିକେସନ୍ ମିଳୁନି ସେଇଟା ତ ପ୍ରକୃତି ଉପରେ ରହିଲା ନା କହୁନ ଭାଇ।
ଆଜ୍ଞା ପ୍ରକୃତି ଉପରେ ସବୁ ବେଳେ ନିର୍ଭର ରହିବା କଥା ନା ଆଉ।
ହଁ ଆଉ ଆଜିକାଲି ଦୁନିଆରେ ତ ଜାଣିଛନ୍ତି। ତା ଗଛ ପତ୍ର ସବୁ କାଟିକି ସବୁ ଏନ୍ଏଚରେ ସବୁ ରୋଡ ଲମ୍ବେଇ ଦଉଛନ୍ତି ଯେହେତୁ ଆଗ। ହଁ ଆଗେ ଯେମିତି ସବୁଜ ହରିଆଳି ଭାରତ ଥିଲା। ଏବେ ଆଉ ଭାରତ ବି ନାହିଁ ସାରା ବିଶ୍ୱରେ ବି ସେମିତି କରୁ ଆଉ ଯେହେତୁ ଆଉ ଖରାର ତାପମାତ୍ରା ବଢିବାରେ ଲାଗିଛି ନା।
ହୁଁ।
ତା ପତେ ଏ ଗଛ ବି କମି ଗଲେ ମଣିଷକୁ ଅକ୍ସିଜେନ ନବାରେ। ବି ମାନେ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥାଏ। ଯେମିତି ଦିଲ୍ଲୀରେ ଆଉ ଦିଲ୍ଲୀରେ ପ୍ରାୟ ଡଷ୍ଟ ନା ଖାଲି। ଅକ୍ସିଜେନ ସେଠାରେ ନେବାଟା ଶୋଚନୀୟ। ଦିଲ୍ଲୀ ର ହାଲୁତ ଢିିଲା ନା ଏବେ।
ହୁଁ ହୁଁ
ହଁ ଆଉ ଭାଇ ଲଞ୍ଚରେ ଆପଣ କଣ ଖାଇଥିଲେ ଆଜି?
ସେଇ ଲଞ୍ଚରେହିଁ ଖାଇଥିଲି ମୁଁ ଆଉ କିଛି ଖାଇନି।
ଆଉ ଏପର୍ଯ୍ୟନ୍ତ ଆଉ କିଛି ଖାଇ ଏବେ କିଛି ଟିଫିନ ଫିପିନ କରିନାହାନ୍ତିକି?
ନାଇଁ ନାଇଁ ଟିଫିନ ଫିପନ କିଛି କରିନି।
ନା ବର୍ଷା ପାଗକୁ କିଛି ଖାଇବାକୁ ଇଚ୍ଛା ହଉନାହିଁ।
ନାଇଁ ଖାଏ ବର୍ଷା ପାଗରେହିଁ ଅଧିକା ଖାଇବାକୁ ଇଚ୍ଛା ହୁଏ ବୁଝିଲେ। କି ପକୁଡି ଖାଇବାକୁ ମାନେ ପାଟିକୁ ସ୍ଵାଦ ଲାଗେ ଖାଦ୍ୟ ଖାଇବା ଦରକାର। ନହନେ ବର୍ଷା ଦିନ ବୁଝିଲେକି। ତ ଗୋଟେ ଇଚ୍ଛା ହେଲାନି ଖାଇବାକୁ ଆଉ
ହଁ ଭାଇ ଆଉ କାଲି କ୍ରିକେଟ ମ୍ୟାଚ ଦେଖିଲେକି।
ନାଇଁ କ୍ରିକେଟ ମ୍ୟାଚ ଦେଖିନି।
କାଲି ମ୍ୟାଚ ଦେଖିନାହାନ୍ତି ଆଉ ତାହେଲେ ଆପଣ କୋଉ ଖେଳ ଖେଳିବାକୁ ପସନ୍ଦ କରନ୍ତି ନା ସେମିତି କିଛି ନୁହଁ।
ନାଇଁ ନାଇଁ ମୋର କ୍ରିକେଟ ଭଲ କିନ୍ତୁ କ୍ରିକେଟ ମ୍ୟାଚଟା ଦେଖିହେଲାନି ବର୍ଷ ସା ପକୋଉଥିଲା ଜୋରେ ବୁଝିଲେନା ଆଉ ଆମର ଏ ଇଏ ନେଟୱାର୍କ ପ୍ରୋବ୍ଲେବି ବହୁତ ରହୁଚି।
ଆଉ ସେମିତି ଆଉ ଦେଖିବାକୁ ଇଚ୍ଛା ହଉନି ଆଉ ତାପରେ ଲାଇନବି କଟ ହେଇଯାଉଥିବ ବର୍ଷା ହେତୁ।
ଇଏ ହଉଚି।
ସେପଟେ ମୋବାଇଲ ଚାର୍ଜ କେମିତି ସଞ୍ଚୟ ରଖିବି ସେଇଟାବି ଗୋଟେ ଟେନସନ ଆଉ ତାକୁ ଯଦି ନ ଖାଇବାକୁ ଦେବା ଆମେ ଯଦି ନଖାଇବା ଆମେ ରହିବା ଯିବା ଗୋଟେ ଦିନ ଆଉ ମୋବାଇଲ ଜଦି ନଖାଇବାକୁ ଦବା ମୋବାଇଲ ସୁଇଚି ସୁଇଚଅଫ ହେଲେ ଗଲା ବେକାର ହେଇଗଲା ବିନା ମୋବାଇଲ ରେ ହଁ ବିନା ମୋବଟରେ ଲାଇଫ ନଟ ଆଜଷ୍ଟବୁଲ।
ଏଥର ସବୁ ସବୁ ଇଣ୍ଟରନେଟ ଯୁଗ ହେଇଗଲା ଆଉ
ହଁ ସବୁତ ସୋସିଆଲ ମିଡିଆ ହାଁ।
ସୋସିଆଲ ମିଡିଆରେ ଗୋଟେ ଭିଡିଓ ପକୁଅ ରାତି ପାହିଲା ବେଳୁ ସକାଳ ପାହିଲା ବେଳୁ ପୁରା ଭାଇରାଲ। ନା କହୁନ ଭାଇ ପୁରା ସିଏମବି ଜାଣିଦବ ସମସ୍ତେ ଜାଣିଦେବେ ସେଲିବ୍ରେଟିବି ଜାଣିଦେବେ।
ଉୁଁ ହୁଁ
ଏମିତିତ ଏବେ ଯୁଗ ହେଲାନି ସବୁତ ଡିଜିଟାଲ।
ହୁଁ ସବୁ ଡିଜିଟାଲ ଯୁଗ ଏବେସବୁ ହେଇଗଲାଣି।
ହଁ।
ଏ ଛୁଆଉରାତ ଏବେ ଫୋନ ଦେଖୁଛନ୍ତି ସବୁ।
ହଁ ଏବେତ ଫୋନ ଜନ୍ମ ହଉ ହଉ ମାସେ ହଉ ହଉ ମୁଁ ଟିକେ ତାଙ୍କେତ ମୋବାଇଲ ଦେଖିବା ଷ୍ଟାଟ କଲେଣିି।
ହଁ ଖାଇଲା ବେଳେ ବସିଲା ବେଳେ ପାଠ ପଢିଲା ବେଳେ
ସବୁଥିରେ ସବୁଥିରେ କଣ କରିବା ଭାଇ। ତାପରେବି ବୟସବି ଗଡିଲାନି ନିଜ ଗୋଡରେ ନିଜେ ଠୁଆହେଇଚି। କିଛି ଇନକମ କଲେ ଘର ଚଳିବ ନା କହୁନ।
ଆଜ୍ଞା।
ଏମିତି ଆଉ
ମଣିଷ ଜୀବନଟା ଚଳିବାଟା ବହୁତ କଷ୍ଟଦାୟକ। ଅନ୍ୟ ଜୀବଜନ୍ତୁ ହେଇଗଲେ ଆହୁରି ଭଲ।
ହୁଁ ହୁଁ ଭଲ ହେଁ।
ଆଉ ଭାଇ କଣ ଆଉ? ବର୍ଷା ତ ଏବେ ତ ଆମର ଏପଟେ ପକେଇଲାନି ଆାତରେ ପୁରା ଝିପ୍ ଝିିପ୍ ବର୍ଷା ପଲାନି ହଁ ଏବେ ଷ୍ଟାର୍ଟ ହେଲା ରହୁଚି ଷ୍ଟାର୍ଟ ହଉଚି ଏମିତି ହିଁ ଚାଲ୍ ଥାଉଚି ବର୍ଷା ଆଉ କଁ କରିବା ତିନି ଦିନ ହେଲାନି ହଇରାଣ କରିଦଲାନି ଆଉ କଣ କରିବା
ହୁଁ ହୁଁ
କୁଆଡେ ଟିକେ ବୁଲିବାକୁ ଯିବ ମଣିଷ ଗଲା ବେଳକୁ ବର୍ଷାଟା ପକେଇ ଦଉ ଚି ଗଲା ବେଳେ ସେତବେଳେ ଥରେ କଣ ଆଉ ଯିବାକୁ ହିଁ ମନ ଭାଙ୍ଗି ଯାଉଛି ହଉ ଭାଇ।
ଆଜ୍ଞା ହଁ ମୁଁ ଟିକେ ଆସେ ତଳୁ ବୁଝିଲି
ହଁ ହଁ ତଳୁ ଆସ
ହଉ।
ଆଉ ଗୋଟେ ଥର କଲ୍ କର ଦବା ଆଉ ହେଲା
ହଉ ହଉ।
ଆବରେ କଣ କ କଥଥା